ଆଜ୍ଞା ମାଡାମ୍ ନମସ୍କାର।
ଆଜ୍ଞା ନମସ୍କାର କଣ କରୁଚ? ହଁ ଭଲ ଅଛି।
ମୁଁ ଏଇ ଜଷ୍ଟ ମାନେ ଆମର ଆଜି ଭାତ ଖାଇବାର ଲେଟ ହେଇଗଲା ତ ଖାଇକି ଆସି ଜଷ୍ଟ। ବେଡରେ ବସିଛି ଆପଣ କଲ୍ କଲେ।
ଆଚ୍ଛା ଲେଟରେ ଖାଇଲେ ହଜମ ହବନି ଟିକେ ଚଲାବୁଲା କରନ୍ତୁ।
ହଁ ମୁଁ ଚଲାବୁଲା କରେ ମତେ ଆଜି ଟିକେ ମାନେ ଭଲ ଲାଗୁନି ତ। ତ ମାନେ ଯୋଉ ବର୍ଷା ଯୋଉ ତିନିଦିନ ହେଲାଣି ହଉଚି ପୁରା ମାନ୍ଦା ମାନ୍ଦା ହିଁ ଲାଗୁଚି।
ଆଉ ଘର ଭିତରେ ଲୁଗାପଟା ସବୁଆଡ ଶୁଖୁଛି ତ ମତେ ଇଚ୍ଛା ହଉନି ଚାଲିବାକୁ କାହିଁନା ବାହାରେ ବର୍ଷା। ତିନି ଦିନ ହେଲାଣି ଆମର ପୁରା ଲଗାତାର ମାନେ ବାହାରୁକୁ ବାହାରି ହଉନି ପୁରା ବର୍ଷା କଣ୍ଟିନ୍ୟୁ। ଲଗାତାର ଚାଲିଛି ଆପଣଙ୍କ ସେ ପଟେ ବର୍ଷା ହଉଛି ଏବେ ଟିକେ କମିଛି ବର୍ଷା ତଥାପି ପୁରା ଅନ୍ଧାର କରିକି ରଖିଛି।
ହଁ ଏପଟେ ବି ସେଇଆ ବର୍ଷା ହଉଥିଲା କିନ୍ତୁ ଏବେ ଟିକେ ଛାଡିଛି ଟିକେ। ପବନ ଦଉଥିଲା କିଛି ସମୟ ପୂର୍ବରୁ ଭଲ ଲାଗୁଥିଲା ଏବେ କିନ୍ତୁ ପବନ ବି ଦଉନି।
ହୁଁ ହୁଁ ଆପଣଙ୍କ କୋ ଘରଟା କୋଉ ଜିଲ୍ଲାରେ କି?
ଆମର ଯାଜପୁର ଜିଲ୍ଲା ଆପଣଙ୍କର?
ହଁ ଆମର ବାଲେଶ୍ଵର।
ଯାଜପୁର କେବେ ଆସଛନ୍ତି ବୁଲିବା ପାଇଁ?
ନା ନା ମୁଁ ଯାଜପୁର କେବେ ଯାଇନି ଯେବେ ବି ଯୋଉ ଭୁବନେଶ୍ଵର ଯାଏ ସେଇପଟ ଦେଇକି ଯାଏ ବଟ୍। କି ବୁଲିବାକୁ ଯାଜପୁର ଯାଇନି କେବେବି।
ଯାଜପୁର କେବେ ଆସନ୍ତୁ ବୁଲିକି ଯିବେ।
ଯାଜପୁର ହଁ ମାନେ ଏବେ ତ ଆପଣ ଚିହ୍ନା ହେଲେ ଆଉ ଯିବି କାହିଁକି ନା ମୋର ଯାଜପୁରରେ କି ଚିହ୍ନା ପରିଚୟ ନାହାନ୍ତି ବୋଲି ଆଉ ଯାଇନି ଆଉ। କଣ କଣ ଆପଣଙ୍କ ସେଠି ସବୁ ଅଛି ମାନେ ଏ ଯେଉ ଦର୍ଶନୀୟ ସ୍ଥାନ ସବୁ ଖାଇବା ପିଇବା କଣ କେମିତି ଆପଣଙ୍କର ସେପଟେ? କୁହନ୍ତୁ ଟିକେ ଆପଣଙ୍କର ମାନେ ସଂସ୍କୃତି ବିଷୟରେ।
ଯାଜପୁର ରେ ଗୋଟେ ବଡ ମେଳା ହୁଏ ଜଉଟାକି ବରୁଣେଇ।
ହୁଁ ହୁଁ।
ଆଉ ଜଉଟା ମା ବରୁଣେଇ ଯାତ୍ରା। ଜାଣିଛନ୍ତି ଯୋଉ ବୁଢା
ଆମେ ମାନେ କେମିତି ଜାଣିବୁ।
ହଁ ମରିଗଲା ପରେ ଯୋଉ ଲୋକ ମରିଯାଆନ୍ତି ତାଙ୍କର ଅସ୍ଥି ବିସର୍ଜନ ପାଇଁ ଯୋଉ ଯାଆନ୍ତି ଗଙ୍ଗା ନଦୀରେ ପକେଇବା ପାଇଁ ଆଉ ତ ସେଇଟା ଯଦି ସେମାନେ ନ କରିଥିବେ ବାରଣୀ ଯାତ୍ରା ଜେ ଯେତେବେଳେ ହୁଏ ତ ସେଇ ନଦୀରେ ଯାଇକି ବି ସେଠି ହଁ ଭସେଇ ପାରନ୍ତି ତାଙ୍କ ଅସ୍ଥି।
ଓ ଆପଣ ତାହେଲେ ସେ ଏପଟେ ତ ମାନେ ନଦୀରେ ଆପଣ ବାରୁଣୀ ଟା ମାନେ ପାଳନ କରନ୍ତି ଆମର ଏପଟେ ବାଲେଶ୍ଵ କଣ କରିବେ ଯେହେତୁ ସମୁଦ୍ର ପାଖତ ଆମର ବାରୁଣୀରେ ବହୁତ ଭିଡ ହୁଏ ମାନେ ବାରୁଣୀ ମୁଁ ଜାଣିଛି ମୁଁ ବରୁଣେଇ କହିଲାରୁ ବୁଝିପାରିଲିିନି ବାରୁଣୀରେ ଆମର ଆମର ବାଲେଶ୍ଵର ଜିଲ୍ଲାର ସମସ୍ତେ ମାନେ ଏଇଟା ତାଙ୍କ ପାଇଁ ଗୋଟେ ମାନେ ଯେମିତି ଗୋଟେ ଟାକ୍ସ ଯେମତି କମ୍ପଲସରୀ ସମସ୍ତେ ପରିବାର ଯାଇକି ମାନେ ଗାଧେଇବେ ସମୁଦ୍ରରେ। ତାଙ୍କର ମାନେ ବିଶ୍ଵାସ ଏୟାକି ଜେ ସମୁଦ୍ରରେ ବର୍ଷରେ ଥରେ ଗାଧୋଇଲେ ଏଇ ଯୋଉ ରୋଗ ବେମାରୀ ସବୁ ମାନେ ଯୋଉ ଚର୍ମ ରୋଗ ସବୁ ଭଲ ହେଇଯିବ ସେଇ କଡେ ଆମେ ବି ସବୁ ଯାଉ। ଛୋଟବେେଳୁ ଯାଉ ସବୁ।
କୋଉଠିକି ଯାନ୍ତି ସମୁଦ୍ରକୁ।
ସମୁଦ୍ର ଆମର ଘରଠୁ ଛଅ ସାତ କିଲୋମିଟର ଦୂର ସମୁଦ୍ର। ଆମ ଯୋଉ ଗାଁ ଟା କିନ୍ତୁ ଚାନ୍ଦିପୁର ତ ଏଇଠୁ ଦଶ ବାର କିଲୋମିଟର। କିନ୍ତୁ ଆମର ଯୋଉ ପ୍ରପର ଗାଁଟା ବାଲିଆପାଳ ସେଠି ଗାଁ ମାନ୍ଧାତା ବଜାର ଗାଁଟା ଆମର ଛଅ ସାତ କିଲୋମିଟର ମାତ୍ର ଆମର ସମୁଦ୍ର ଆମେ ସବୁବେଳେ ଯାଉ ଗାଁକୁ ଗଲେ ଡେଲି ଡେଲି ସମୁଦ୍ରକୁ ଯାଉ।
ଆଛା ସମୁଦ୍ରରେ ତ ମତେ ଡର ଲାଗେ।
କାହିଁକି?
ଗାଁ ଗାଁ ପୋଖରୀରେ ବି ମୁଁ ଗୋଟେ ମଗ ନେଇକି ଯାଇଥିବି ଗାଧେଇବା ପାଇଁ।
ହଁ ମାନେ ଜଣଙ୍କୁ ଆଇଛି ଜଣ ଜଣଙ୍କୁ ନା ମାନେ। ପାଣି ଭୟ ଥାଏ ଆକ୍ଚୁଆଲି ସେଇଟା ମାନେ ହେଇଥିବ ଆପଣଙ୍କୁ ଆଉ।
ମୁଁ ମାଛକୁ ବି ଡରେ ଛୋଟ ଛୋଟ ମାଛ ଯୋଉ ସବୁ ଥାଆନ୍ତି ନା ତାକୁ କଣ କୁହନ୍ତି ଯୋଉ ଉପରେ
ଦ ଦଣ୍ଡକି ମାଛ।
ହଁ ହଁ ସେଇ ମାଛ।
ଓହୋ କିଆଁ କୁଆଡେ କାମୁଡି ଦବବୋଲି। ଏବେ ଯୋଉ ମାଛର ଯୋଉ ଆପଣ ଗୋଡ ହାତରେ ଯୋଉ ନଉନାହାନ୍ତି ମାନେ ପା ସବୁ ଆମର ବଡ ବଡ। ମଲ ମାନଙ୍କରେ ଆଜିକାଲି ଆଉ ସେଇଟା ତ ଆପଣ ଡରୁଥିବେ?
ହଁ ଡରେ ଯେତେବେଳେ ଗାଁ ପୋଖରୀକୁ ଯାଐ ଗାଧୋଇବା ପାଇଁ ଛୋଟ ବେଳେ ଯାଉଥିଲି। ଆ ଯଦି ମାଛ ଗୋଟେ ଉ ଖୁମ୍ପି ଦିଅନ୍ତି ନା ମଝିରେ ମଝିରେ। ଗୋଟେ ଗୋଟେ ମାଛ ମୁଁ ଡରିକି ଡିଆଁ ମାରିକି ଉପରକୁ ପଳେଇଆସେ।
କେମିତି କେମତି ଲାଗିବ ପାଦରେ ଯେତୋଳେ ଆସିବ। ଏତିକି ଟିକେ ଆସି ଟଚ କଦିବେ ଡର ଲାଗିବ।
ମୋ ପିଇସିିଙ୍କ ଘରକୁ ଯେତେବେଳେ ଯାଏ ତାଙ୍କର ଗୋଟେ ନଦୀ ଅଛି। ସେତେବେଳେ ଛୋଟବେଳେ ତାଙ୍କର ବାଥରୁମ ନଥିଲା। ସେତେବେଳେ ମୁଁ ନଦୀକୁ ଯାଏ। ଦିଦିଙ୍କ ସହିତ ନଦୀକୁ ଯାଏ ଗାଧେଇବା ପାଇଁ ଅ ସେଠି ସେମିତି ଗୋଟେ ଗୋଟେ ମାଛ। ଛ ଥାନ୍ତି ସେ ଖୁମ୍ପି ଦେବେ। ମୁଁ ଡରିକି ଦୌଡିବି ନଦୀରୁ ଜଲଦି ବାହାରିକି ଆସିପାରେନି ବହୁତ ଜୋର ସେ ଚିଲେଇ ଦିଏ।
ଓହୋ।
ତାଙ୍କ ଗାଁ ରେ ଯୋଉମାନେ ଥିବେ ସ୍ତ୍ରୀ ଲୋକ ଝିଅ ଯୋଉମାନେ ଯାଇଥିବେ। ସେମାନେ କହିବେ ଇଏ କୋଉଠୁ ଆସିଛି ନୂଆ କୁ ବୋଧେ ଆସିଛି।
ନା ଆପଣ ଏ ଯୋଉ ଛୋଟ ବେଳରୁ ସେଟା ମାନେ ଡରଟା ଆଛି ସେଥିପାଇଁ ଡର ଡର ଡର ଲାଗୁଛି। ହଉ ମତେ ଡର ଲାଗିବ ଉପର ତଳକୁ। ଉପର ତଳକୁ ମତେ ଭାଇି ଯୋଉ ଆଜିକାଲି ଯୋଉ। ମାନେ କେରଳ ବାଗରାରେ ଯୋଉ ଦାର୍ଜିଲିଂ ରେ ସବୁ କରୋନା କରନ୍ତିନି ମାନେ। ଆକାଶରେ ଉଡୁଥିବେ ଯୋଉ ଥାଏ ଗୋଟେ କମର ପାଖରେ ବାନ୍ଧିକି ସେଇଟା। କଣା ମାନେ ୱାର୍ଡ ଟା କହନ୍ତି ମନେ ପଡୁନି ମତେ ବହୁତଡର ଲାଗେ ସେଟା ମୁଁ କେବେ। କରିବିନି ମାନେ ମତେ ବହୁତ ଡର ଉପରୁ ତଳକୁ ଦେଖିଲ ମତେ ଡର।
ସେ ଜୀବନ ପ୍ରତି ବିପଦ ଅଛି ଜମା ବି ଯିବନି।
ହଁ ହଁ କେତେବେଳେ ଛିଣ୍ଡିଛି ଯଦି ସରିଲା ଆଉ ମୋର ହାଟ।
ଫେଲ ହେଇଯିବ ବା ସେ ତଳକୁ ଦେଖିଦେଲେ।
ହଁ ଏଇନା ସେ ସମୟ ଟା ସେମିତି ଥାଏ।
ହଁ ନା। ଆଉ ବହୁତ ଜଣ ମାନେ ଷ୍ଟ୍ରଙ୍ଗ ଅଛନ୍ତି ବହୁତ ଜଣ ମାନେ ସେ କରିବାକୁ ଭଲ ପାଆନ୍ତି ଝିଅ ପୁଅ ବହୁତ କରନ୍ତି ନା। ସେମାନେ ସେତିକି ହଁ। ନାଗରଦୁଳି ରେ ଥରେ ବସିଥିଲି ଆମ ଘର ପାଖେ ଗୋଟେ ବଡ ମେଳା ବସେ ଶିବ ଯୋଉ ରାତି ତ୍ରୀ ହୁଏନି କି ପନ୍ଦର ଦିନ ମେଳା ବସିବ। ମାନେ ଅଲ ଓଭର ଓଡିଶାରୁ ସବୁ ଜିଲ୍ଲାରୁ କିଛି ନା କିଛି ଦୋକାନୀ ସବୁ ଆସିଥିବେ ମେଳାକୁ ଦୋକାନ ଦବାକୁ। କାହିଁକିନା ବହୁ ବଡ ମେଳା ବସେ ମାନେ ବିକ୍ରି ବି ବହୁତ ହୁଏ। ନାଗରଦୋଳିରେ ଥରେ ବସିଥିଲି ଗୋଟେ ଫେର ବୁଲିଛି କାନ୍ଦିକି ଛାନିଆ। ସେ ଲୋକଙ୍କୁ କହିଲି ମତେ ରଖ ଓଲେହି ଦେଆଗ। ଓହ୍ଲେଇକି ଆସିବି ଆଉ ସେଇଠୁ ଡରରେ ମୁଁ ନାଗର ଦୋଳିରେ କେବେ ବସିନି ଯଉ ଘୁର ଘୂର କରି ବୁଲନ୍ତିନି। ଉପରୁ ତଳକୁ ହେଇକି କି ମତେ ବହୁତ ଡର ଲାଗେ ଆଉ। ହଁ ନାଗର ଦୋଳି ଆପଣ ସେପଟେ?
ରାମଦୋଳି।
ଓହୋ ରାମଦୋଳି ଶୁଣିଛି ବା। କି ଆମର ଏପଟେ ଆମ ଗାଉଁଲି ଭାଷାରେ ନାଗରଦୋଳି କହନ୍ତି ଆଉ।
ତାକୁ ରାମ ଦୋଳି କୁହନ୍ତି ଆମ ଗାଁରେ ଯେତେବେଳେ ମେଳା ହୁଏ ସେଇ ଦୋଳି ପଡେ। ମୁଁ ବାରମ୍ବାର ଖାଲି ଟିକେଟ ଖୋଜୁଥିବି ନିଜ ପଇସାରେ ତ ଏତେ ଟିକେଟ କିଣିକି ତ ଖେଳି ପାରିବିନି। ଭାଇ କି ସାଙ୍ଗ କିଏ ଦେଖା ହେଇଯିବେ ଚାଲ ଦୋଳି ଖେଳିବା କହିକି ତାଙ୍କ ଟିକେଟ ରେ ବସିଥିବି। ଦିନକୁ ପାଞ୍ଚ ଛଅ ଥର ଘୁରିବି।
ହଁ ମଜା ଲାଗେ ନା ମଜା ଲାଗୁ ତ ମତେ ଡର ଟିକେ ଲାଗେ ଉପର ତଳକୁ ତ ମୁଁ ବସେନି ସେଥିପାଇଁ।
ମତେ ସବୁ ଦୋଳି ଭଲ ଲାଗେ। ଏ ଦୋଳି ମତେ ବହୁତ ପସନ୍ଦ।
ତାହେଲେ ରଜରେ ରଜରେ ତ ବହୁତ ଦୋଳି ଆପଣ ଖେଳିଥିବେ ରଜ
ହଁ ହଁ ରଜରେ ଆମର ଏବେ କଣ ହେଇଛି କି ଆମର ଯିଏ ଅ ବିଧାୟକ ଏବେ ନୂଆ ହେଇଛନ୍ତି। ଆମ ଗାଁ ରେ ରଜରେ ମାନେ ସବୁ ଫ୍ରି ଥିଲା। ଉଁ ବଡ଼ ବଡ଼ ଦୋଳି ସେ ଯୋଉ ତମ ଆଡ଼େ କୁହନ୍ତି ନାଗର ଦୋଳି। ଆ ବ୍ରେକ୍ ଡାନ୍ସ ଦୋଳି ଜାଣିଥିବେ ଆଉ ଗୋଟେ ଦୋଳି ଗୋଟେ ଡଙ୍ଗା ଭଳିଆ ହେଇଥାଏ।
ହଁ ହଁ ହଁ।
ସେଇଟା ବି ଥିଲା। ଆଉ ଏମିତି ଗଛରେ ଯୋଉ ଦଉଡ଼ିର ଦୋଳି ଲାଗେ ସେଇଟା ବି ଥିଲା। ଆଉ ଛୋଟ ପିଲାଙ୍କର ବି ଦୋଳି ଥିଲା ସେଇ ଦୋଳିରେ ମାନେ ଯେ ଫ୍ରିରେ ଖେଳିପାରିବେ ଯିଏ ବି ଯିବେ ଫ୍ରି ରେ ଖେଳିପାରିବେ।
ଆଉ ସିଏ ତାହେଲେ ମାନେ ଯେହେତୁ ସେଟା ସେ ଯେହେତୁ ସେଟା ସିଏ ଯେହେତୁ ବିଧାୟକ ହେଇଛନ୍ତି ସେଗୁଡ଼ା ସବୁ ଆଣିଥିଲେ। ଫିରେ ଲୋକଙ୍କ ସେବା ପାଇଁ କି ମାନେ ଫ୍ରିରେ ଲୋକମାନେ ଏଠି ଉପଭୋଗ କରିବେ ଆଉ ବହୁତ ଭଲ।
ରାଜରେ ତିନି ଦିନ ପୁରା ବହୁତ ମନ ଖୁସିରେ ପୁରା ବୁଲିଛି ମୁଁ। ତା ସହିତ ଖାଇବା ବି ଥିଲା ଗୁପ୍ ଚୁପ୍ ଥିଲା ଚାଟ୍ ଥିଲା। ଲଙ୍କା ଚପ୍ ଥିଲା ଆଉ ଉଁ ସବୁ ଫ୍ରି ଥିଲା।
ମାନେ ଲୋକମାନେ ଗାଁ ଲୋକ ତ ବହୁତ ହେଇଥିବେ ଗାଁରେ ଲୋକମାନେ ତ ଜାଣିଛନ୍ତି ଫ୍ରି ଦେଲେ କେମିତି ଖାଆନ୍ତି?
ହଁ ହଁ ନେଇକି ପଳେଇବେ ଟିକେ ଦୂର ଜାଗା ଥିଲା ନା ମାନେ ଆମ ଆମ ଉଁ ଗାଁ ର ଏଇ ପାଖଟା ଥିଲା କିନ୍ତୁ ଉ ବୟସ୍କ ଲୋକଙ୍କୁ ଟି ତା ଭିତରକୁ ଏଣ୍ଟ୍ରି ନଥିଲା ମନା କରିଥିଲେ କାହିଁକି ନାଁ ହଁ ଯୋଉ ମାନେ ଆଜିକାଲିକା ପିଲା ଯୋଉମାନେ ସେମାନେ ତ ଘରକୁ କେହି ଆଣିବେନି। କି ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ କିନ୍ ତୁସ୍ ଟିକେ ଏଜ୍ ଯୋଉମାନଙ୍କର ସେମାନେ ଧରିକି ଚାଲି ଆସିବେ।
ନେଇ ଚାଲି ଆସିବ ଆଉ ସେମାନଙ୍କୁ ଜଉ ଦୋଳି ଫୋଳି ରେ ବସିଲେ ବିପଦ ହାର୍ଟ ଆଟାକ୍ ହେଇଯିବ କି? କଣ ହେଇଯିବ ବୁଢ଼ା ବୁଢ଼ୀ ଲୋକଙ୍କୁ ସିଏ ବି ଅସୁବିଧା ସେ ଆହୁରି ପୁଣି ବିଧାୟକଙ୍କର ବଦନାମ୍ ହେଇଯିବ। ଯେ ଏଠା କଲେ ବୋଲି ଏତିକି ଲୋକଙ୍କର ଅସୁବିଧା ହେଲା। ହଉ ଭଲ କରିଛନ୍ତି ଯେ
ହଁ ସେଥିପାଇଁ ମୁଁ ରଜରେ ବାହାରେ ବହୁତ ଜୋରେ ଖରା ହଉଥିଲା ନା ସେତେବେଳେ? ବର୍ଷା ଟିକେ ବି ହେଇ ନଥିଲା।
ବହୁତ ଖରା ହଉଥିଲା ସେ ଟାଇମ୍ ରେ
ସେତେବେଳେ ବାହାରକୁ ବି ସେଥିପାଇଁ ମୁଁ ଯାଇନି ଆ ଯାହା ବୁଲିଛି ଆମ ଗାଁ ଭି ସେଥିରେ ହିଁ ସନ୍ଧ୍ୟା ବେଳେ ଯାଇକି ବୁଲାବୁଲି କରିକି ଆସେ।
ହଁ ଆମେ ଆଚୁଲି ରଥ ଆମ ଯୋଉ ରଜ ସମୟରେ ମୁଁ ଗାଁକୁ ଯାଇଥିଲି ଗାଁରେ ଆମର ସେଠି ଆମର କା କା ଝିଅ ମାନେ ମାନେ କାକା ଝିଅ ଭାଇ ଭଉଣୀ ସବୁ ଆମେ ବହୁତ ଅଛୁ ମୋର ସାଙ୍ଗ ସ ସବୁ ସ୍କୁଲିଂ ଟା ସେଇଠି ତ। ସ୍କୁଲ ଟା ସେଇଠି ଯେହେତୁ ପଢ଼ିଛି ବହୁତ ସ୍କୁଲ ସାଙ୍ଗ ମାନେ ବି ଅଛନ୍ତି ଆମେ କଣ କରୁ ସେଠି ଦୋଳି ଗୋଟେ ଟଙ୍ଗେଇକି ତାକୁ ସଜେଇକି ଯେମିତି ଫୁଲ ଫୁଲରେ ସଜାନ୍ତି ଆଉ ଆମେ କଥା ହେଇଥିଲୁ ଆମେ କୋଡ଼ିଏ ଜଣ ପୁଅ ଝିଅ ଥିଲୁ ସମସ୍ତଙ୍କ ଘରୁ ଦୁଇ ପ୍ରକାର ଲେଖା ପିଠା ନେଇକି ଆସିବ। ତ ଆମର ମାନେ କୋଡ଼ିଏ ଜଣ ପିଲା ଚାଳିଶ ପ୍ରକାର ପି ପିଠା ଆସିଲା ସେ ଆମେ କହିଦେଇଥିଲୁ କି କଣ ପିଠା ବନେଇବ ଯେମିତି ଅଲଗା ଅଲଗା ହବା ଦରକାର। ଆମେ ଚାଳିଶ ପ୍ରକାର ପିଠା ସମସ୍ତେ ମାନେ ସେଦିନ ଖାଇଛୁ ଅଳ୍ପ ଅଳ୍ପ ହଉ ବରଂ ମୁଁ ଖାଇଚୁ ସମସ୍ତେ ମିଶିକି। ଆଉ ମିଠା ପାନ ଆଉ ଦୋଳି ତ ମାନେ ପ୍ରବଳ ଝୁଲୁଛି ଆଉ କେତେ ଫଟ ମାନେ ମାନେ ସେଟା ଗୋଟେ ବହୁତ
ଚା ହଁ ଚାଳିଶ ପ୍ରକାରର ପିଠା ମାନେ ସବୁ ପି ଠାରୁ ଗୋଟେ ଗୋଟେ ଥର ହାତ ବୁଲେଇକି ଆଣିଥିଲେ ପେଟ ପୁରା ପୁରି ଯାଇଥିବ ନାଇଁ?
ହଁ ମାନେ ଅଳ୍ପ ଅଳ୍ପ ଖାଇଲୁ କାହିଁକିନା ଏତେ ପ୍ରକାର ଖାଇ ହବନି ସମସ୍ତଙ୍କୁ ଟିକେ ଟିକେ ମାନେ ଭାଙ୍ଗିକି ଖାଇଲୁ କାହିଁକିନା କୋଡିଏ ଜଣ ପିଲା ଖାଇବେ ସମସ୍ତେ ଟିଫିନରେ ନେଇକି ଆସୁ ଦିଦି ପିଠା ପିଠା ଆମେ ଆାଣିଥିଲୁ କି ଆମେ ଗୋଟେ ଫଟୋ ଉଠେଇ ଗୋଟେ ମାନେ ମେମୋରି କରି ରଖିବୁ। କି ଆମେ ଏତିକି ପ୍ରକାର ପିଠା ଖାଇଥିଲୁ ଫୋଟ ଉଟ ଉଠେଇବୁ ତ ସେଇ ଇଏରେ କଥା ହେଇକି କରିଥିଲୁ ଆଉ।
ବହୁତ ବଢିଆ ଆଛା ତମଆଡେ ଖୁଦୁରୁକୁଣୀ ଓଷା ହୁଏ?
ଖୁଦୁରୁକୁଣୀ ଓଷାଟା କରନ୍ତି କିଛି କିଛି ଜଣ କିନ୍ତୁ ଆମର ସେମିତି ନାହିଁ କି ଯେ ମାନେ କଟକ ସାଇଟରେ ପୁରା ମାନେ ସେଟା ସମସ୍ତେ କରିବାକୁ ବାଧ୍ୟ ଆମର ସେମିତି ନାହିଁ କିନ୍ତୁ କିଛି ଜଣ କରନ୍ତି କିନ୍ତୁ ଆମେ କରିନୁ କିନ୍ତୁ ଖୁଦୁରୁକୁଣୀ ଉଷା ବିଷୟରେ ମୁଁ ଏତେ ଭଲସେ ଜାଣିନି ଆପଣ ଯଦି ଜାଣିଛନ୍ତି କହୁନାହାନ୍ତି?
ହଁ ନାଇଁ ନାଇଁ ମୋର ଜଣେ ରିଲେଟିଭ ଥିଲେ ସେଇପଟ ଏରିଆରେ ଆପଣ ଯୋଉ ଏରିଆରେ ଅଛନ୍ତି ବାଲେଶ୍ୱରରେ। ତାଙ୍କୁ ଥରେ ମୁଁ ପଚାରିଥିଲି ସେ କହିଲେ କି ନାଇଁ ଖୁଦୁକୁଣଣି ଉଷା କଣ ଆମେ ଜାଣିନୁ।
ହଁ ଆମେ ଜାଣିନୁ ଏତେ ଜଣେ ଜଣେ କରନ୍ତି ବାକି ମୁଁ ଠିକ ସେ ଜାଣିନି।
ହଁ। ଖୁଦୁରୁକୁଣି ଓଷା ଏମିତି ଝିଅ ମାନଙ୍କର ଓଷା ଯୋଉ ତଅପୋଇ। ଆଉ ସାତ ଭାଇରେ ଗୋଟେ ଭଉଣୀ ଥିଲେ ତାଙ୍କୁ ନେଇକି ପୂଜା କରାଯାଏ। ଅ ସେଟା ଭାଦ୍ରବ ମାସ ରେ ହୁଏ। ଏଇ ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଯୋଉ ରବିବାର ପଡିବ ସେଇ ରବିବାର ପର୍ଯ୍ୟନ୍ତ ପୂର୍ଣ୍ଣିମା ଯୋଉ ଭାଦ୍ରକ ପୂର୍ଣ୍ଣିମାରେ ଅଛି ସେ ପର୍ଯ୍ୟନ୍ତ କରାଯାଏ ସବୁ ରବିବାର କରାଯାଏ ପାଞ୍ଚଟା ରବିବାର। ପୂଜା କରାଯାଏ ତାପରେ ଲାଷ୍ଟ ଦିନ ବଡ ମୂର୍ତ୍ତି ପୁରା ଆସେ। ଯେମିତି ଦୁର୍ଗା ପୂଜା ପୁରା ଧୁମଧାମ ରେ କରାଯାଏ ସେମିତି ଆମେ କରୁ।
ଆଚ୍ଛା ଖଜୁର ମାନେ ସେଇଟା ଏ ଯୋଉ ଝିଅ ମାନେ ଜଉ ବର ପାଇଁ ଯୋଉଟା କରନ୍ତି ସେଇଟା କଣ ପୂଜା ଥାଏ କି? ମୁଁ ଭାବିଲି ସେଇଟା ବୋଧେ। ହଁ ସରି ସେଇଟା କୁମାରପୁଣ୍ଣିମା ଆମର କୁମାରପର୍ଣ୍ଣିମା ବି ଏତେ ନାହିଁ କିଛି ଜଣ କରନ୍ତି। ଆପଣ ମାନଙ୍କର କିନ୍ତୁ ସେଠି କରୁଥିବେ କୁମାର ପୂର୍ଣ୍ଣିମା ନୁହଁ?
ହଁ କୁମାରୀ ପୂର୍ଣ୍ଣିମା ହୁଏ କୁମାର ପୂର୍ଣ୍ଣିମା ଟା ଦିନସାରା ଉପାସ ରୁହନ୍ତି। ସନ୍ଧ୍ୟା ହେଲେ ଅ ସାତଟା ଫଳରେ ଅ ମାନେ ସାତ ପ୍ରକାରର ଫଳ ପିଠା ଏଇ ସବୁ ଦେଇକି ଗୋଟେ ବନାଜାଏ। ସେଇ ଚାନ୍ଦକୁ ନେଇକି ପୋଖରୀରେ ମାନେ ପାଣିରେ ଭସେଇକି ଦୀପ ଜାଳିକି ଚାନ୍ଦକୁ ବନ୍ଦେଇକି ଆସି ସାରିଲା ପରେ ଚଉରା ପାଖରେ ପୂଜା ହୁଏ। ତାପରେ ଯାଇକି ଖାଉ ଆମେ ପାଣି ପି ପିଇ ନଥାଉ ଦିନ ସାରା।
ଓ ମାନେ ପୁରା ସେଇଟା ଛୋଟ ବେଳରୁ କରୁଛନ୍ତି ନା ସେଇ ଯୋଉ ପୂଜା ଟା?
ଆଉ ଛୋଟ ବେଳୁ ଯିଏ ପାରନ୍ତି ସେ କରନ୍ତି କାହିଁକି ନା ବହୁତ ନୀତି ନିୟମ ଅଛି ନା ଉ ଉପାସ ରହିବାକୁ ପଡିବ।
ହୁଁ ନୂଆ ଲୁଗା ବି ଆସେ ନା ତମମାନଙ୍କର ସବୁ।
ହଁ ନୂଆ ଲୁଗା ଆସେ ସେଇ ତ ତ ମଜା ଆଉ ଗୋଟେ ଖୋ ଖୁଦୁରୁକୁଣୀ ଓଷା ଆଉ କୁମାର ପୂର୍ଣ୍ଣିମା ଓଷା ଏଇ